ହ୍ୟାଲୋ
ହୁଁ କଣ କରୁଛ ହଁ ବା କଣ କରୁଛ
ସେ ଛାତ ଉପରେ ପବନ ଖାଉଛି ଆଉ
ହୁଁ ଗରମ କଥା କାହିଁ କହୁଛ ଆଉ ପବନ ଟିକେ ହଉଛି ବୋଲି ମଣିଷ ବଞ୍ଚିଛି
ହଁ ଗରମ କ ହେଲା ଭଳିଆ ହଉଚି
ଆମର ତ ଏପଟେ ଟିକେ ଯାହା ଯେମିତି ପ୍ରକାର ସେପଟେ ପାହାଡିଆ ଏରିଆରେ, ମାନେ କୋରାପୁଟ ଫୋରାପୁଟ ଝା ମାନେ ଯୋଉ ଝାରସୁଗୁଡା ଅରିକା ଯେମିତି ଜଳୁଛି ପୁରା।
ଆଉ।
ଆମ ସ୍କୁଲ ଫୁଲ ବି ବନ୍ଦ କରିଦେଇ ନଥିଲେ କି? ଆମର ସିନା ଖୋଲିଲେ, କିନ୍ତୁ ତାଙ୍କର ବନ୍ଦ କରିଦେଇ ନଥିଲେ। ଏଇ ଗରମ ପାଇଁ।
ହଁ।
ଗରମ ଜବର ଗରମ ସାଡେ ହଉଚି।
ହୁଁ ଗାଡି ସଂଖ୍ୟା ଦିନକୁ ଦିନ ବଢି ଚାଲିଚି।
ହୁଁ ତାପରେ ଗଛ ବି କାଟିବାରେ ଲାଗିଛନ୍ତି।
ହଁ ବା।
ଗଛ କାଟୁଚନ୍ତି, ଗାଡି ସଂଖ୍ୟା ବି ବଢି ଚାଲିଚି, ଜନସଂଖ୍ୟା ବି ବଢୁଚି।
ହୁଁ।
ଆଉ କଣ ହବ, ଗରମ ତ ବଢିବ ଆଉ।
ଏ ଗରମ କଣ ହେଲା ଭଳିଆ ହଉଛି।
ସେଇଆ।
ମଣିଷ
ଆ ଆଗରୁ ତ ଗରମ ହଉଥିଲା, କିନ୍ତୁ ଏମିତି ଗରମ ହଉନଥିଲା ଏଥରକ ବହୁତ ଗରମ ଅଛି।
ହୁଁ- ହୁଁ ଏଥର ତ ଲେଖିଛି ନା ମରୁଡି ହବ ଆମ ବର୍ଷା ବି ହବନି।
ହୁଁ।
ହୁଁ।
ତଥାପି ମଝିରେ ଯୋଉ ବର୍ଷା କଲା ମୁଁ ଭାବିଲି ବୋଧେ ଏ ଥରକ ଜଲଦି ବର୍ଷା ଦିନଟା ହେଇଯିବ। ସିଏ ଦେଖିଲା ବେଳକୁ ଏମିତି ମାନେ ଖରା ହବ ବୋଲି, କିଏ ଆଉ ଜାଣିଥିଲା?
ହଁ।
ବର୍ଷା ତଥାପି ଆମେ ପିକ୍ନିକ୍ ଯାଇଥିଲୁ, ଯୋଉ କୋରାପୁଟ ଯାଇଥିଲୁ ଗୋଟେ ଥର ପିକ୍ନିକ୍ ଗଲୁ ଏଇଥରକ, ଡିସେମ୍ବରରେ ଯାଇଥିଲୁ। ବର୍ସ ବର୍ଷା ମାନେ ଆମେ ବୁଲି ପାରିଲୁନି, ଏତେ ବର୍ଷା ସେଠି। ମୁଁ ଭାବିଲି ବୋଧେ ଏଥର ବେଳାବେଳି ବ ବର୍ଷା ହେଇଯିବ ଆଉ ଖରା ହବନି ଆଉ, ଏତେ ଖର ଗରମ
ଓ ହୋ। ତମେ ତାହେଲେ ଯାଇଥିଲ କୋରାପୁଟ ନା?
ହଁ- ମୁଁ ସେଇଥିପାଇଁ ଟିକେ ଫୋନ କରିଥିଲି, ମୁଁ କହିଲି ଚାଲୁନୁ ଗୋଟେ ବୁ କୋଉଟା ଗୋଟା ବୁଲାବୁଲି କରିବାକୁ ଯିବା?
ହଁ କୁଆଡେ ଯିବା? ଏଇ ନୟାଗଡ ଯିବା।
ହୁଁ ନୟାଗଡ ବି ଭଲ ଭଲ ଜାଗା ସବୁ ଅଛି, ଆମର ଲଡୁବାବା ଅଛି ଏବେ ଗୋଟେ ନୂଆ ମନ୍ଦିରଟା ହେଇନି କି, ଫତେଗଡ ରାମ ମନ୍ଦିର।
ହଁ ମୁଁ ବା ଏବେ ଯାଇଥିଲି, ଆମର ଏଇ ଜାନୁଆରୀ ମାସରେ।
ସେ ରାମ ମନ୍ଦିରଟା ଦେଖିଚ?
ହଁ ସେଠିକି ଯାଇଥିଲି, ଭଲ ହେଇଛି ସୁନ୍ଦର ରାମ ମନ୍ଦିରରେ
ଓ ହୋ ନାଇଁ ମୁଁ ସେଠିକି ଯାଇନି, ବାସ୍ ଶୁଣିଛି ଖାଲି। ଭଲ ଜାଗାଟା ବୋଲି।
ହଁ ଆମେ ପୁରା ଚାଲି ଚାଲି ଯାଇଥିଲୁ ପାହାଡ ଉପରୁକୁ।
ହଁ ସେଇ ଗୋଟେ ପା ପ ମାନେ ପାଞ୍ଚ କିଲୋମିଟର ଗୋଟେ ଚାଲିବାକୁ ପଡିବ?
ହଁ ପାଞ୍ଚ କିଲୋମିଟର କଣ, ବହୁତ ବାଟ ତ ଗୋଟେ ପାହାଡର ଶୀର୍ଷ ଭାଗରେ ଯାଇଁ ଠାକୁର।
ହଁ- ହଁ ନାଇଁ କିଏ ଗୋଟେ ମତେ କହୁଥିଲା କି ଆମେ ଗାଡି ନେଇକି ଗଲୁ, ଗାଡି ରଖିକି କିନ୍ତୁ ଚାଲି ଚାଲି ଗଲୁ। ହଁ ମୋ ବାବା ଯାଇଥିଲେ।
ହଁ ଗାଡି ବି ଚାଲୁଚି ବା।
ଗାଡି ବି ଚାଲିଛି, ହେଲେ ଗୋଟେ ଚାଲି ଚାଲିଗଲେ ଟିକେ ବେଶି ମଜା ଆଉ।
ହୁଁ ଆଉ କପିଳାସ ଯେମିତି ସିଏ ସେମିତି ଆଉ
ପାହାଚ ବାହାଚ ହେଇଛି।
ପାହାଚ ହେଇନି କିନ୍ତୁ ବଣ ମାନେ ଚାଲିଆ ରାସ୍ ସ୍ତା ଯେମିତି ଅଛି ସେମିତିକା ପାହାଚ ନାହିଁ ସେଇପଟେ ଲୋକ ସର୍ଟକଟ ପଟେ ଗଡ଼ି ଆସୁଛନ୍ତି ଆଉ।
ଓହୋ ଦେଖିବା ନହେଲେ ସେଇଠିକି ଟିକେ ଯିବା। ଆଉ ତମେ ତ ଯାଇଛ କହୁଛ ଆଉ କୋଉଠିକି ଯିବା ଚାଲୁନ ନହେଲେ
ଆଉ ତମେ ଯଦି ଦେଖିନ ଆମେ ଟିକେ ଯିବା ସେଠିକି ବୁଲି ଆସିବା।
ହଁ ସେଠିକି ବି ଯିବା ଆଉ କୋରାପୁଟ ଚାଲୁନ ବଢ଼ିଆ ଜାଗା ଟା
କୋରାପୁଟୁ ଅଇଛି ତ ବର୍ଷା ଦିନ ହେଲାଣି।
ଜଙ୍ଗଲ ଏରିଆ ଟା କିନ୍ତୁ ମାନେ ଭଲ ଜାଗା ଟା ଆଉ। ଅବିକା ନୁହଁ ଦେଖିବା ସେ ଧାନ କଟା ଛୁଟି ବେଳକୁ ଯଦି ଯିବା ଯିବା। କିନ୍ତୁ ନୟାଗଡ଼ ଯୋଉ ତମେ କହୁଛ ଚାଲ ଏବେ ନହଲେ ଯିବା ବୁଲିକି ଆସିବା ଦେଖିକି।
ହଁ ଏବେ ଦେଖି ଆ ଆ ଭିତରେ କୋଉ ଦିନ ଗୋଟେ ପ୍ଲାନିଂ କରିବା ଯିବା।
ହୁଁ ହୁଁ ତମର ମାନ ଡିଉଟି ଫିଉଟି ପଡ଼ିବା ପୂର୍ବରୁ ଚାଲ ଯିବା ନହଲେ ବୁଲି ଆସିବା ଆଉ।
ହଁ ହଁ ନୀଳ ମାଧବ ଯୋଉ ଠାକୁର ଅଛନ୍ତି ସିଏ ତ ଆମର ପ୍ରତ୍ୟକ୍ଷ ଦେବତା।
ହଁ ଯୋଉଟା କହୁଛ କଣ୍ଟିଲ ନୀଳମାଧବ।
ହଁ ହଁ।
ହଁ ହଁ ସେ ତ ବଢ଼ିଆ ମନ୍ଦିର ଟା। ବାକି ସେଟା ଯୋଉଟା ଆମ ଲଡ଼ୁ ବାବାଟା ଅଛି ଲଡ଼ୁ ବାବା ଟା ବି ବଢ଼ିଆ ଜାଗା ଟା।
ହଁ ବା ଭଲ ଜାଗା ଅଛି ସବୁ ଆମର ରଘୁନାଥ ଜୀଉ ଅଛି।
ହୁଁ ହୁଁ।
ଆଉ ଗୋଟେ ପାର୍କ ବି ଏବେ ହେଇଛି।
ଆଉ କଣ କେତେବେଳେ ଗୋଟେ କଣ ପ୍ରୋଗ୍ରାମ କରୁନ ଯିବା ନହେଲେ।
ହଁ ଆ ଯିବା ଏଇ ଆମର ଏଇ ଚାଲୁନ ପନ୍ଦର ତାରିଖ ଆଡକୁ ଯିବା ଆଉ।
କଣ ହେଇଛି?
ଏଇ ପନ୍ଦର ତାରିଖ କି ଚାଲୁନ ଯିବା
ହୁଁ ଚାଲୁନ। ଆଉ କିଏ ମାନେ ତମେ ମୁଁ ଆଉ କିଏ ଅଛନ୍ତି ସବୁ ଯିବା ପାଇଁ?
ହଁ ମୁଁ ଆମ ଆଉ ଦି ତିନିଟା ଝିଅ ପିଲା ସାଙ୍ଗ ମାନଙ୍କୁ କହିବି।
ହୁଁ।
ଉ ଯିବା ତାପରେ ସେଠି ବି ମୋର ଦିଟା ଝିଅ ପିଲା ସାଙ୍ଗ ଅଛନ୍ତି।
ହୁଁ ହୁଁ।
ତାଙ୍କୁ କହିବା ଯାଇ ତାଙ୍କ ଘରେ ରହିବା ଦି ଚାରି ଦିନ ସିଏ ମତେ ସବୁବେଳେ କୁହନ୍ତି ନା
ହୁଁ।
ହୁଁ ଯିବା ଦି ଚାରି ଦିନ ରହିବା ବୁଲାବୁଲି କରିଆ ଆସିବା ଆଉ।
ହଁ ମଁ ଏମିତିରେ ଘରେ ରହି ରହିକି ସବୁବେଳେ ବିରକ୍ତିଆ ଲାଗିଲାଣି। ଯିବା କୁଆଡେ଼ ଟିକେ ବୁଲିକି ଆସିବା କଥା ଆଉ କଣ।
ହଁ।
କେତେ ଆଉ?
ଭଲ ନାଇଁ ଆମର ନୀଳମାଧବ ତ ହଉଛନ୍ତି ଜଗନ୍ନାଥଙ୍କର ପ୍ରଥମ ରୂପ।
ହୁଁ।
ତମେ ସେ ଯୋଉ ଷ୍ଟୋରି ଟା ଜାଣିଚ ଟି?
କୋଉ ଷ୍ଟୋରି ଟା କହୁଚ କହିଲ?
ଏଇ ନୀଳମାଧବଙ୍କ ଷ୍ଟୋରି ବା ଯୋଉ ଶବର ଜାତିରୁ ଯେମିତି ଆସିଥିଲେ।
ନା ନା ମୁଁ ଜାଣିନି ଏଟା।
ତମେ ଜାଣିନ ମୁଁ ତମ ଶ୍ରୀ ଜଗନ୍ନାଥ ଗୋଟେ ସିରିଏଲ୍ ଅଛି।
ଉଁ ହୁଁ।
ସେଇଟା ତମକୁ ପଠେଇବି ଦେଖିବ-ଦେଖିବ ତାପରେ ତମେ ଜଗନ୍ନାଥଙ୍କ ପାଇଁ ଏମିତି ପାଗଳ ହବ ଯେ। ତମେ ରହିପାରିବନି।
ହଁ ଏଇ ଟିକେ ସମୟ ମତେ ହଉନି ଟିଭି ଫିଭି ଆଉ ଫୋନ ଫୋନ ଦେଖି ଦେଖିବାକୁ ଆଉ ଟିକେ ଟାଇମ୍ ହଉନି ମୋତେ। ନହେଲେ ମତେ ଟିକେ ଠାକୁରଙ୍କ ବିଷୟରେ ଜାଣିବା ପାଇଁ ମତେ ବହୁତ ଭଲ ଲାଗେ। ତମେ ମତେ ଟିକେ ସେଇଟା ସେୟାର କରିବୁ ମୁଁ ଦେଖିବି।
ହଁ ହଁ ଦେଖିବା ସେଇଟା। ମୁଁ ବି ଆଗରୁ ଜାଣି ପାରୁନଥିଲି କଣ ଠାକୁର କହୁଛନ୍ତି ଇଏ କରୁଛନ୍ତି। ଯେତେବେଳେ ଜାଣିଲି ସବୁ ଜିନିଷ।
ହୁଁ।
ତାପରେ ମତେ ଲାଗିଲେ ନାଇଁ ସଂସାର ଟା ସବୁ ମିଛ ମାନେ ସିଏ ହିଁ ନିଜର।
ହଁ ନିହାତି ଭଗବାନ ହଉଛନ୍ତି ସବୁ କିଛି ଆମେ ତ ତାଙ୍କରି ପାଇଁ ହିଁ ବଞ୍ଚିଚେ। ଆଉ ମଣିଷ କଣ ମଣିଷ ଖାଲି ଗୋଟେ କହିବାକୁ ଗଲେ ମୋହ।
ହଁ।
ଭଗବାନ ତ ସବୁ କିଛି। କହିବାକୁ ଗଲେ ସବୁଠୁ ଅଧିକା ଆମେ ଟାଇମ୍ ଦଉଚେ ଯୋଉ କାମକୁ ସେଇଟା ଆମର ଭୁଲ୍। ଆମେ ସେତିକି ସମୟ ଭଗବାନଙ୍କ ପାଇଁ ଦବା। ତାହେଲେ ସେଇଟା ଆମକୁ ନିହାତି ଗୋଟେ ମାନେ ଭଲ ବାଟରେ ନବ। ତ ଆମେ ତ ସବୁବେଳେ କର୍ମମୟ ଜୀବନରେ ବ୍ୟସ୍ତ ରହୁଛୁ ଆଉ।
ଅ ନାଇଁ ତଥାପି କିଛି ସମୟ ବାହାର କର ଗୀତା ଭାଗବତ ଟିକେ ସନ୍ଧ୍ୟା ବେଳେ ପଢ଼।
ହଁ ନାଇଁ-ନାଇଁ ମୁଁ ସବୁବେଳ ପାଇଁ କି ଯେତେବି ବ୍ୟସ୍ତ ଥିଲେ ସକାଳେ ଆଉ ସନ୍ଧ୍ୟାବେେଳେ ଟିକେ ଠାକୁ ରଙ୍କୁ ଡାକେ।
ହୁଁ।
ଡାକିକି ତାପରେ ଯାଇକି ଯୁଆଡେ ଯାଏ! ସେମିତି ଆଉ ସବୁ ସମୟ ଆଉ ଖାଲି ଅଲଗା କାମ କଲେ ହବ କି ତା ଭଗବାନଙ୍କ ପାଇଁ ପୁଣି କିଛି ସମୟ ଦବାକୁ ପଡିବ ନା।
ହଁ ହଁ। ନାଇଁ ଆଉ କଣ କହିଲ ଜଗନ୍ନାଥ ଯେମତି ଆମର ଦେଖିବାକୁ ନୁହଁ?
ହୁଁ ହୁଁ।
ନୀଳମାଧବ ତ ଆମର ପଥରରେ ହେଇଛନ୍ତି। କିନ୍ତୁ ତାଙ୍କୁ ଦେଖିବ ସିଏ ତାଙ୍କ ଆଖି ପୁରା ତମର ଝଲସିବ। ମ ଏତେ ସିଏ ଆଲୋକିତ କରୁଛନ୍ତି। ମାନେ ଏମିତି ଠାକୁର ମୁଁ ଆଉ ଦେଖି ନି କୋଉଠି ଆଜି ଯାଏଁ ଯେମିତି ଜଗନ୍ନାଥ ଆମର ସୁନାବେଶରେ ଯେମିତି ଝଲସନ୍ତି।
ହୁଁ ହୁଁ।
ସେଦିନ ତାଙ୍କୁ ଦେଖିବ ପୁରରେ ସେ ସେମିତି। ତାଙ୍କର ବି ସେମତି ସେଠି ବି ଜଗନ୍ନାଥଙ୍କ ଭଳିଆ ସବୁ ନୀତିକାନ୍ତି ହୁଏ। କାରଣ ସେଇଠୁ ତ ଆମର ଭଗବାନ ଭଗବାନଙ୍କ କାଠ ସେଇଠୁ ଭାସିକି ଆସି ନଥିଲା କି? ତାଙ୍କର ନଦୀରୁ ସବୁ ଅଛି ସେଠି।
ହୁଁ ହଁ ସେଟା ମୁଁ ଦେଖିବି ଆଉ।
ବୁଲାବୁଲି କଲେ ସେମାନେ ବି ବୁଝେଇ ଦଉଛନ୍ତି। ତମେ ଜାଣିବ ମୁଁ ତମକୁ ଥରେ କହିଦେବି ନହେଲେ କୋଉଦିନ ଆମ ଘର ଆଡେ ଆସ।
ହୁଁ ହୁଁ।
କଥା ହବ ଭଗବାନଙ୍କ ନାଁରେ କଥା ହେଲେ ହିଁ ତମେ ସଂସାରରୁ ମୁକ୍ତି ପାଇବ।
ହଁ ହଁ ନାଇଁ ନାଇଁ ଏଇଟା ଠିକ କଥା ଦେଖିବା କେତେବେଳେ ଗୋଟେ ସମୟ ବାହାର କରି ଗୋଟେ ଗୋଟେ ଦିନ ଠାକୁରଙ୍କ ବିଷୟରେ ଆଲୋଚନା କରିବା। ତେବେ ଆଲୋଚନା କଲେ ବି ସେଇଆ ଏଇଟା ବି ଆଲୋଚନା କଲେ ବି ଆମର ବି ଗୋଟେ ଆଧ୍ୟାତ୍ମିକତା ପଢଡିବ ଲୋକମାନେ ଯି ସବୁ ବି ବସିକି ଶୁଣିବେ ସେମାନଙ୍କର ବି ଗୋଟେ ମାନେ ବଢିବ। ଆଧ୍ୟାତ୍ମିକତା କଥା। ଏମିତି ମାନେ ପରବଚାର କରିବା ଅପେକ୍ଷା ଏଇଟା ଭଲ କିନ୍ତୁ ଆଜିକାଲି ଲୋକମାନେ ତେ ବେଶୀ ମାନେ ଚିତା ଫିତା କାଟିଦେଇକି କିନ୍ତୁ ମାନେ ଭଗବାନଙ୍କୁ ନ ଡାକିକି ଖାଲି ଅଲଗା ଲୋକଙ୍କ ବିଚାର କିଏ ଗଲା ସିଏ ଗଲା। ସିଏ ତାର ଅଧିକା ଡେଭଲପ ହେଲା ଏଇ ସବୁ ଉପରେ ବେଶୀ ଡିସକସନ।
ହଁ ବା ନାଇଁ ମୁଁ ଯେବେଠୁ ହାନଙ୍କର ସବୁ ଜାଣିଲି ତାଙ୍କ ପ୍ରତି ଏତେ ହି ହେଲି ମାନେ ଯୋଉ ଭୁଲ ରାସ୍ତା ରାସ୍ତାରେ ବି ମୁଁ ପାଦ ଦେଇଛି ସେ ରାସ୍ତାରେ ବି ମୁଁ ଫେରିଆସିଛି ଭଲରେ ଭଲରେ।
ସେ ବା ତମକୁ ମାନେ ରକ୍ଷା କରିଦେବେ।
ସେଇଆା ମୁ ଟିକେ ବୁଝିବା କିନ୍ତୁ ଡେରି ହଉଛି। କିନ୍ତୁ ଯାହାଉ ପରେ ବଧ ବୁଝିପାରୁଛି ଆଉ।
ହୁଁ ହଉ ତମତେ ଦେଖିକି ସେଟା ଟିକେ ପଠେଇବ ମୁଁ ଟିକେ ଦେଖିବି।
ହଁ ହଁ ମୁଁ ପଠେଇଦବି ଆଜି ଆଉ।
ହଉ ହଉ ହଉ ତମେ କଣ କରମ ରଖୁଛି ଆଉ।
ହଁ ହଁ।
ହଉ।